ହାଲୋ।
ହାଲୋ ଭାଇ କଁ କରୁଚ।
ଏବେ ଗୁଟିଏ ଏବେ ଗୋଟେ ନି ସିନ୍ଦ ଗାଇବାରେ ବଇଚି।
କୋଉ ଜାଗାରେ?
ପୁରା ଗୋଟେ ଜାଗା ସାଇଲେଣ୍ଟ ଏରିଆରେ ବସିଛି।
ଏକାନ୍ତ ଏକାନ୍ତ ଜାଗାରେ ବସି
ହଁ ବସିକି ଆଉ ସାନ୍ତନା ଆରୋଧନା କରୁଥିବା ଗୋଟେ ଏ ଛୁଟ କଇଁଟ ଗଛ ମୂଳେ ଆଉ।
ଭବିଷ୍ୟତର ସହଭାଗିନୀ ବିଷୟରେ ଚିନ୍ତା କରୁଛ ନାଇଁ।
ହଁ ସବୁବେଳେ ତ କାର୍ଯ୍ୟରେ ବ୍ୟସ୍ତ। କିନ୍ତୁ ଆମ ପାଇଁ ଗୋଟେ ଧ୍ୟାନ କରିବା ତପସ୍ୟା କରିବା ଗୋଟେ ବହୁତ ମୂଲ୍ୟବାନ ସମୟ।
ସେ
ହଁ
ଆଉ ତୁମ କାର୍ଯ୍ୟରେ ଏବେ ବ୍ୟସ୍ତତା ବହୁଳ।
କାର୍ଯ୍ୟ ବ୍ୟସ୍ତତା ବହୁଳ କିଛି ନାହିଁ ଯେମିତି କିି ତମେ ଜାଣିଛ ରବିବାର ଦିନ ଛୁଟି ଦିବସ କିନ୍ତୁ ମୋର ଆଜି ଛୁଟି ନଥିଲା ତ ମତେ ଆଜି କାର୍ଯ୍ୟକୁ ଆସିବାକୁ ପଡିଲା।
ଆଜି ଗୋଟେ ସପ୍ତାହର ଶେଷ ଦିନ କିନ୍ତୁ ଆଜି ମୁଁ ଭାବିଲି ଗୋଟେ ଦିନ ଉପଭୋଗ କରିବି ଘରେ କିନ୍ତୁ ଏ ପର୍ଯ୍ୟନ୍ତ ଟିକେ ଉପଭୋଗ କରିପାରି ନାହିଁ।
କାହିଁ ଘରେ ଉପଭୋଗ କରିପାରୁନ ଘରେ ମାନେ କଣ ତମକୁ କିଛି ଅସୁବିଧା କରୁଛନ୍ତି ମାନେ ଘରେ କିଛି ପାଇଁ ବୋଧେ ବନ୍ଧୁ ବାନ୍ଧବ କି ଲୋକ ସଂଖ୍ୟା ବେଶୀ ଅଛି ଯୋଉଥିପାଇଁ କି
ସେଥିପାଇଁ ଧାର୍ଯ୍ୟ ନୁହେଁ ଆ ବରଂ ତୁ ଅ ମାନେ ଆମର ବୈଦ୍ୟୁତିକ ଥିବାରୁ ଆମେ ଅସୁବିଧା ହେଉଛି।
ତମେ ବୃକ୍ଷ ତଳେ ନିଜକୁ ସାହାରା ଦେଇଛ।
ଆମେ। ଛୋଟ ଗୋଟେ ବୃକ୍ଷ ତଳେ ଆମେ ସାହା ଦଉଛେ କାହିଁକି ନା ଜଙ୍ଗଲ ଦିନୁ ଦିନ ନଷ୍ଟ ହବାରେ ମାନେ ଚାଲିଛି କିନ୍ତୁ ଗୋଟେ ବୃକ୍ଷ ଆମକୁ ଛାଇ ସହିତ ଆଉ ସୁଲସୁଲିଆ ପବନ ଆଉ ପ୍ରାକୃତିକ ପବନ ଦେଇଥିବାରୁ ଆଉ ଗଛକୁ ବ
କୃତଜଞତା ଜଣାଉଛି।
ଗଛ ତ ପ୍ରାକୃତିକ ପବନ ଦବ ଗଛ ଅଛି ବୋଲି ମଣିଷ ଅଛି। ଅଛି ଗଛ ଅଛି ବୋଲି ଜୀବନ ଅଛି। କାରଣ ବ୍ରହ୍ମାଣ୍ଡରେ ଇଏ ଗୋଟିଏ ହିଁ ମାନେ ଯାହାବି କହିପାରିବ ପ୍ରାଣୀ ତ ସିଏ ଯିବନି ଯିଏକି ମାନେ ଆମେ ଯୋଉ ଅମ୍ଳଜାନ ନଉଛେ ଆଉ ଅଙ୍ଗାରକାମ୍ଳକୁ ଛାଡୁଛେ ସିଏ କଣ କରୁଛି ନା ଆମର ଅଙ୍ଗାର କାମ୍ଳକୁ ଗ୍ରହଣ କରିକି ଅମ୍ଳଜାନ ଛାଡୁଛି ସିଏ ଅମ୍ଳଜାନ ଛାଡୁଛି ବୋଲି ଆମ ବାୟୁମଣ୍ଡଳରେ ଅମ୍ଳଜାନ ର ମାତ୍ରା ରହୁଛି ଯୋଉଥିରେ କି ଆମେ ନିଶ୍ଵାସ ପ୍ରଶ୍ୱାସ ପାରୁଛେ କି କରିପାରୁଛେ ତଥାପି ବି ମଣିଷ ଏବେ ବି ଧୀରେ ଧୀରେ ଧୀରେ ଧୀରେ ପ୍ରଦୂଷଣର ମା
ସେ ତ ଆମର ପୃଥିବୀ ପୃଷ୍ଠରେ ଯିଏ କିି ବାୟୁମଣ୍ଡଳ ପରି ପରିବର୍ତ୍ତନ ହସଛି କାରଣ ପ୍ରଦୂଷଣ ବଢିବାରେ ଲାଗିଛି। ଉ ଗଛ କଟା ଚାଲିଛି ତା ସହିତ କିଛି ଆମର ଯାନବାହାନ ର ବାହାରୁଥିବା ନିର୍ଗତ ଧୂଆଁ ଯିଏ କି ବାୟୁମଣ୍ଡଳକୁ ନଷ୍ଟ କରୁଥିବା ଯଉ ଅ ମାନେ ତାର ଧୂଆଁ କୁ ବହୁତ କ୍ଷତିକାର କରୁଛି ସେଇଥିପାଇଁ ଗ ଚୋ ଲତା ବି ଯୋଉ ଫୁଲ, ଫଳ, ପତ୍ର ଠିକ ଭାବରେ ଜଳବାୟୁ ପରିବର୍ତ୍ତନ ହବାରୁ ସିଏ ବି ଗୋଟେ ଗଛ ଜୀବ ମାନେ ସିଏ ବି ଗୋଟେ ସଜିବ। କିନ୍ତୁ ଆ ସେମାନେ ବି ଏ ବାୟୁମଣ୍ଡଳର ଆ ପଦିସ୍ଥିତି ଦେଖି ସେମାନେ ଗଛ ଲ ତା ଠିକ ଭାବରେ ପତ୍ର ପନିପରିବା ଯେକୌଣସି ଫଳ ଠିକ ଭାବରେ ହେଇପାରୁନାହିଁ। ହ
ନହବାର ବିକ୍ ମୁଖ୍ୟ କାରଣ ହେଲା ଆଗରୁ କଣ ଥିଲା ନା ଆମେ ଅଳ୍ପ ପରିମାଣରେ ଫଳ ପାଉଥିଲେ। କିନ୍ତୁ ଯେଉଁ ଫଳଟା ପାଉଥିଲେ ସେଟା ଫେକ୍ ପୁରା ପୁରୀ ଜୈବିକ ପ୍ରଣାଳୀରେ ଜୈବିକ ଉପାୟରେ ଚାଷ ହଉଥିଲା। ବର୍ତ୍ତମାନ କଣ ହଉଛି ନା ସମସ୍ତେ ଲାଭ ଖୋର ହେଇଗଲେଣି ତ ଲାଭଖୋର ହବାବଳରେ କଣ ହଉଚି ସେ ପଛେ ଦୁତ୍ ତୀୟ ଥରକୁ ସେ ଗଛ ରହୁ ନ ରହୁ ତାଙ୍କୁ ଅସୁବିଧା ନାହିଁ। ବର୍ତ୍ତମାନ କିନ୍ତୁ ଯେମିତି ବହୁତ ବହୁତ ଫଳ କି ଯାହାବି ମାନେ ଲାଭ ପ୍ରଦାନ କରିବ ତା ଫ ସେଥିପାଇଁ ସମସ୍ତେ କଣ କରୁଛନ୍ତି ନା ବୈଜ୍ଞାନିକ ପ୍ରଣାଳୀରେ ହଉଥିବା ଯାହାବି ସାର ରାସାୟନିକ ପଦାର୍ଥ ଏ ସବୁକୁୁ ସେମାନେ ଟ୍ରୟୋ ଗ କରୁଚନ୍ତି। ଏ ସବୁକୁ ପ୍ରୟୋଗ କରିବା ଫଳରେ କଣ ହଉଚି ନା ସିଏ ସେଇଥର ତ ତାର ମାନେ ଶତ ପ୍ରତିଶତ ଚେଷ୍ଟା କରିକି ଭଲ ଫଳ ଦେଇ ଦଉଚି।
ସେଥିପାଇଁ ତ ଠିକ କିନ୍ତୁ ମଣିଷର ଆଜି ଆମର ଏବେ ଏମାନେ ସାମାଜିକରେ ମଣିଷ ର ଗୋଟେ ଦକାର ଯିଏ କି କମ ସମୟରେ ଆମର ଗୋଟେ ସମାଧାନ ଟା ଜିନିଷ। ମାନେ ବହୁତ କମ ସମୟରେ ସେଇଥିପାଇଁ ବୈଜ୍ଞାନିକ ଯୁଗରେ ଆମେ ଆଗେ ଯେ ତେଗୁଡେ ଗୋଟେ ଥିଲା ଏକି ବହୁତ ସମୟ ଲାଗୁଥିଲା କିନ୍ତୁ କାମ ଟା କମ୍ ଲାଗୁଥିଲା ହଉଥିଲା କିନ୍ତୁ ଏବ୍ ତେ ସମୟ ମାନେ ଖୁବ କମ ସମୟରେ କାମ ବି
ବଡ଼ ବଡ଼ କାମ ବି ଏ ବହୁତ କମ ସମୟରେ ହୋଉଛି ସେଥିପାଇଁ ଲୋକମାନେ କି ଏ ଅ ସେଠି ନିଜକୁ ଆଳସ୍ୟ ତା ମାନେ ଆଳସ୍ୟ ରୂପରେ ପଇତ କରି ନିଜକୁ ଆ ମଣିଷ ଜୀବନକୁ ନଷ୍ଟ କରୁଚି ଆଉ ସେଇ ମଣିଷ ସିଏ ଚାହୁଁଚି ଯେ କି ଟଙ୍କ ମାନେ ଗୋଟିଏ ଏକ ଗୁଣରେ ଯେତେବେଳେ କାମ କରିବ ପାଞ୍ଚ ଗୁଣ ଲାଭ କରିବା ପାଇଁ ସିଏ ସେଠି ଭାବୁନି ଯେ ଦୁଇ ଗୁଣ ତିନି ଗୁଣ ହବା କଥା ତାର ନିୟମ କହୁଚି ଗୋଟେ ଗୁଣ ହେଲେ ଆମେ ସେଠି ଆଗେ ଥିଲା ସେଇ ମାନେ ଜୈବିକ ଜିନିଷ ଉପରେ ଏମ୍ ପ୍ରାକୃତିକ ଜିନିଷ ବ୍ୟବହାର ହେଇ ଅଳ୍ପ ଜିନିଷ ହଉଥିଲା କିନ୍ତୁ ଏବେ ବେଶୀ ଜିନିଷ ହେଇକି ତଥାପି ଅଭାଅ ପଡୁଚି କାରଣ ସେଟା ଲୋକ ସଂଖ୍ୟା ତ ବହୁତ ଦ୍ରୁତ ଗତିରେ ବଢୁଚନି କିନ୍ତୁ ତାହା ଦିହରୁ ଯୋଉ ଭଲ ହବା ଦିନସ ଯୋଉ ଆମେ ଭାବୁଚେ ପାଞ୍ଚ ଗୁଣ ହବ ସେଥିରୁ ଅଧା ଭାଗ ନଷ୍ଟ ହେଇଆଉଚି। ଯେ କିି ମାନେ ଖୁବ କମ ସମୟରେ ପଚି ଯାଉଚି କି ଖୁବ କମ ସମୟରେ ପୋକ ଲାଗି ଯାଉଚି ଏଭଳିଆ କ୍ଷେତି ରହୁଛି।
ତାର ବି ମୁଖ୍ୟ କାରଣ ହେଲା ଆଗରୁ ଲୋକମାନେ ତମେ ଯେମିତି କହିଲ କି ଆଗରୁ ସମସ୍ତେ ମାନେ ଯେମିତି କି କୌଣସି ପଶୁ ମାନଙ୍କ ଦ୍ଵାରା ଆଉ ନିଜ ହାତ ଦ୍ଵାରା ହଳ କରୁଥିଲେ କି କୌଣସି ବି କାମ କରୁଥିଲେ ଏବେ କଣ ହେଲାଣି ନା ପ୍ରତ୍ୟକ ଜିନିଷ ପାଇଁ କୌଣସି ନା କୌଣସି ପ୍ରକାରର ଆ ଉପକରଣ ଯେମିତି କିି ଏ ବୈଦ୍ୟୁତିକ ଉପକରଣ ହେଲା କି ସ୍ଵୟଂ ଚାଳିତ ଉପକରଣ ହେଲା ସେ ସବୁ ଉକ ଉପକରଣ ମାନ ବାହାରିଲାଣି ଆଉ ସେ ଉପକରଣ ମାନ ବାହାରିବା ଫଳରେ କଣ ହୋଉଛି ନା ଆମେ କମ ସମୟରେ ଆଉ ସାରକୁ ବି ବ୍ୟବହାର କରି ଆମେ କମ ସମୟରେ ଅଧିକା ଆମଦାନି ତ କରିପାରୁଛେ। ଉତ୍ପାଦନ ତ କରିପାରୁଛେ କିନ୍ତୁ ସେ ଉତ୍ପାଦନକୁ ବି ସଠିକ ଜାଗାରେ ସଠିକ ଉ ସମୟରେ ପହଞ୍ଚେଇ ପାରୁନେ ଆଉ ସି ଶୀତଳ ଭଣ୍ଡାର ଯୋଉମାନଙ୍କର ପାଖାପାଖି ଅଛି। ସେମାନେ ତାକୁ ଶୀତଳ ଭଣ୍ଡାରରେ ରଖି ପାରୁଛନ୍ତି ବହୁତ ଦିନ ପର୍ଯ୍ୟନ୍ତ ରଖିବା ପାଇଁ। ଯୋଉମାନଙ୍କର ଶୀତଳ ଭଣ୍ଡାରର ସମସ୍ୟା ନାହିଁ ତମେ ଯେମିତି କହିଲ କି ସେଗୁଡା ମାନେ ଏତେ ପରିଶ୍ରମ କରି ଏତେ ଖର୍ଚ୍ଚ କରି ଏତେ କଷ୍ଟ କରି ଉତ୍ପାଦନ ତ ହେଇଯାଉଛି ହେଲେ ସେଗୁଡା ସବୁ ମାନେ ଆଉ ହେଇପାରୁନି ଯେମିତି କି ପଚି ଯାଉଛି ଖରାପ ହେଇଯାଉଛି। ତାର କିଛି ମୂଲ୍ୟ ରହୁନି ସେଥିପାଇଁ ବି ବହୁତ
ପରିଶ୍ରମ ତ ବୃଥା ହବନି ଆମେ ଯୋଉ ଆଶା କରିଥିବା ଆ ହେରା ଆଯିକି। ଶହେ ଭାଗରୁ ଶହେ ଭାଗ ପାଇବା ବୋଲି ଆମେ ମଝି ଶହେ ବିର୍ ଏରା ସେଥିପାଇଁ ସବୁବେଳେ ଆମେ ଉଚ୍ଚ ମନକୁ ଆଶା କରି ନ କରି ଅଳ୍ପ ମାନେ ଇଏକୁ ଆଶା କରିବା ସେଇଟା କଲେ ଆମେ ଠିକ ବାଟେ ଆଉ ସାମାଜିରେ ଆମେ ଠିକ ଭାବରେ ଚଳିପାରିବା।
ନିହାତି ନିହାତି ବିଲ ନିହାତି ଭାବରେ ମୁଁ ତମ କଥାରେ ଏ ଏକମତ। ଆଉ ଦ୍ଵିତୀୟ କଥା ବି ହଉଛି ଦ୍ଵିତୀୟ କଥା ବି ହଉଛି କଣ ନା ମାନେ ଆମେ ଯେତିକି ମାନେ ଚାଷୀ ପା ଚାଷ ପାଇଁ କୌଣସି କୃଷକ ଉପରେ ବି ନିର୍ଭରଶୀଳ ହଉଛେ ତାଠୁ ସମସ୍ତ ତେବେ ଯଦି ନିଜେ ନିଜ ନିଜ ନିଜ ଦ୍ଵାରା କୌଣସି ନା କୌଣସି ଜିନିଷ ର ଯଦି ଚାଷ କରନ୍ତେ ତ ଆମର ନିର୍ଭରଶୀଳତା ବି କମି ପାରନ୍ତା। ଆମଧ ଯେମିତି ତମେ ତମର ଗାଁ ରେ ବାଡି ଅଛି। ଠି ବଗିଚା ଅଛି ତମେ ସେଠି କିଛି ମାନେ ସବୁ ଜିନିଷ କ୍ରୟ କରିକି ହିଁ ତାପରେ ତାକୁ ଖାଇବା କି ବ୍ୟବହାର କରିବାଠୁ ତମେ ଯଦି ଭାବିବ କି ମୁଁ କିଛିଟା ଗଛ ଲଗେଇବି। ମାନେ ମୁଁ ତମକୁ କହୁନି ଉଦାହରଣ ସ୍ୱରୂପ କହୁଛି। ମୁଁ କିଛିଟା ଗଛ ଲଗେଇବି। ସେଥିରୁ କିଛି ଫଳ ବାହାରିଲା କିଛି ପନିପରିବା ବାହାରିଲା। ସେ ପନିପରିବାକୁ ମୁଁ ନିଜର ମାନେ ଖାଦ୍ୟର ଆବଶ୍ୟକତା ମେଣ୍ଟାଇବା ସହିତ ଯଦି ବଳକା ବି ହଉଛି। ଆଉ କାହାକୁ ବି ଦେଇପାରିବି ଯିଏ କିି ନେଇପାରିବ। ତ ସେମିତି ହେଲେ ଆମର ବି ମାନେ ମାନେ କୃଷକ ମାନଙ୍କ ଉପରେ ଟିକେ ନିର୍ଭରଶୀଳତା କମିବ ଆଉ ସେମାନେ ବି ଟିକେ ମାନେ ଅଧିକା ଅଧିକା ଉତ୍ପାଦନ କରିବା ପାଇଁ ଏ ବି ମାନେ ତାଙ୍କୁ ଇଏ ହବନି। ଯେ ଯେତିକି ଆବଶ୍ୟକତା ସେଇ ହିସାବରେ ସେମାନେ ଉତ୍ପାଦନ କରିବେ। ଆଉ ଯେତିକି ବି ମାନେ ଆମର ଶୀତଳ ଭଣ୍ଡାର ଅଛି।
ହୁଁ।
ପ୍ରାକୃତିକ ଉପାୟରେ ହଉ- ଉପରେ ସବୁବେଳେ
ହୁଁ। ଆଚ୍ଛା।
ବୈଜ୍ଞାନିକ କି ଆମର ଯେକୌଣସି ତାନ୍ତ୍ରିକ ମାନେ ଯାନ୍ତ୍ରିକ ଜିନିଷ ଉପରେ ଆମେ ବ୍ୟବହାର କରିପାରିବା ନାହିଁ। କାହିଁକି ନା ମନ ଯେକୌଣସି ଗୋଟେ ଜୀବର ତା ଦେହରେ ବି
ହଁ।
କ୍ଷୟକ୍ଷତି ବି ହଉଛି ସେଇଭଳିଆ ଯାନ୍ତ୍ରିକ ଯୋଉ ଯାନ୍ତ୍ରିକ ଜିନିଷରେ ସେଇଭଳିଆ ବି ପ୍ରାକୃତିକ ଯୋଉଟା କହିଲେ ଆମର ବାୟୁମଣ୍ଡଳ ବାୟୁମଣ୍ଡଳ ଅନୁସାରେ ମାନେ ଋତୁ ଅନୁସାରେ ପନିପରିବା। ଚାଷ ଯେ କୌଣସି କାର୍ଯ୍ୟ ନିରବଚ୍ଛନ୍ନ ଭାବ ସେଟା କଣ ହଉନାହିଁ କାରଣ ବାୟୁମଣ୍ଡଳ ପ୍ରଦୂଷଣ।
ନିହାତି ନିହାତି ନିହାତି ଆଉ ବି ମାନେ କଣ? ନା ଆଗରୁ ଗୋଟେ ଥାଏ ଋତୁକାଳୀନ ଫସଲ ଋତୁକାଳୀନ ଗଛ ମାନେ ଯେମିତି କିି ପିଜୁଳି? ବର୍ଷା ଦିନେ ହୁଏ? ଆମ୍ବ କି ପଣସ ଖରାଦିନେ ଏବେ କିନ୍ତୁ ବୈଜ୍ଞାନିକ ମାନଙ୍କ ତାଙ୍କର ସବୁ ମାନେ ବୁଦ୍ଧି ଆଉ ବୈଜ୍ଞାନିକ ଉପାୟ ସାରା ରାସାୟନିକ ପ୍ରୟୋଗ ଫଳରେ ଏବେ ସବୁ ପ ଜିନିଷକୁ ବାର ମାସୀ କରାଯାଉଛି। ସେ ଗଛର କି ସେ ଫଳର ପ୍ରକୃତରେ ହଉଛି ନିଜସ୍ୱ ଗୁଣ ନୁହେଁ ଯେ, ସେ ବାର ମାସି ଫଳ ଦବ। ତାକୁ କିନ୍ତୁ ଯେତେବେଳେ ବାର ମାସି କରିବା ପାଇଁ ତାକୁ ବାଧ୍ୟ କରାଯାଉଛି ତାର ମାନେ ସବୁ ଜିନିଷରେ ଉ ବଦଳା ଅଦଳା ବଦଳା କରିକି ତ ସେଇତ ବାରମାସୀ ଫଳ ତ ଦେଇ ଦଉଛି। କିନ୍ତୁ ସେଇ ଯୋଉ ବାରମାସୀ ଫଳଟା ଆମକୁ ବି ଆଉ ଯେମିତି ଆମେ ଅପେକ୍ଷା କରିକି ରହୁଛେ।
ତ ଯେତିକ ସେ ତାର ଡିପଲେମେଣ୍ଟଟା ସେଇ ଅନୁସାରେ ଆମେ କୁ
ହଁ ନିହାତି, ନିହାତି।